ହାଲୋ କୋଉଠି ଅଛୁ କି?
ଏଇ ଯାଇଥିଲି ଏବେ ଏଇ ଆସିଲି ଜଷ୍ଟ ଏଇ ବାହାରକୁ ଆସଚି ଘରୁ ଆଉ ଫୁଣି।
ଓହୋ ଆଉ କଣ? ଖିଆ ପିଆ କଣ କରଛୁ?
ଖାଇଥିଲି ଏଇ ପଖାଳ ଖାଇଥିଲି। ତା ସହିତ ଏଇ ଝୋଳ କରିଚୁ। ଏଇ ଛଣା ଛଣି କରିଥିଲେ ବାଇଗଣ ଫାଇଗଣ ଆଉ ଖାଇଥିଲି ଆଉ।
ଆଉ ବର୍ଷା?
ବର୍ଷା ହୋଉଥିଲା ଏବେ ହେଇ ଛାଡି ଯାଇଛି ବି।
ହୁଁ ଆମ ଆଡେ ବି ସେଇ ଛାଡିଚି ଏବେ ଟିକେ ଛାଡିଚି ନା।
ଥଣ୍ଡା ଜୋରେ କିବେ?
ହଁ ପା ଥଣ୍ଡା ହେଇଯାଇଚି କହ ନା। କାଲି ମୋଠୁ ଇଚ୍ଛା ହେଲାନି କିଛି କରିବାକୁ କାଲି ଟିକେ ମେଡିସିନ ଫେଡିସିନ ଖାଇଥିଲି। ସେଇଥିପାଇଁ ଆଜି ଟିକେ ଭଲ ଲାଗୁଚି ନହଲେ କାଲି କଥା କହନା। ଆଜି ବି ଏଇଠି ଜର ପୁରେଇଲାଣି ନା କଣ ଦେହ ଉଷୁମ ଲାଗିଲାଣି।
ଖା ମେଡିସିନ ଖା ଟିକେ ଥଣ୍ଡା କମା ପାଗ ବଦଳୁଚି ଆଉ।
ଆଉ?
ଯାଇନୁ ହାଲୋ।
ହାଲୋ ହାଲୋ।
ହାଲୋ।
ତୋ ଦେହ ପାଆ ଭଲ ଅଛି?
ହଁ ମୋ ଦେହ ଭଲ ଅଛି ଡେଲି ଭିଗୁଚି ଦେଖାଯାଉ ମତେ ଯୋଉନ ହବ ପୁରା ଭଲସେ ହବ ଆଉ।
ହୁଁ ହୁଁ ଓଦା ହୋଉଚି ତମ ସବୁଦିନ।
ଏଇ ନାଇଁରେ ବିଲରେ ଯୋଉ ତୋଳା ତୋଳି ହୋଉଥିଲା ସକାଳ ଓଦା ହେଲି ତାପରେ ଆସି ଟିକି ଘରେ ଥିଲି ଜିତୁ କଣ କରଚି କହିଲୁ ପଳେଇଚି ସ୍କୁଲୁ ଟିଫିିନ ନେଇନି। ତାକୁ ଫୁଣି ନେଇ ବର୍ଷା ଟିକେ ଛାଡିଥିଲା ମୁଁ ଭାବିଲି ପଳେଇବି ସାଙ୍ଗେ ସାଙ୍ଗେ ଗଲା ଭିତରେ ଫୁଣି ଥରେ ବର୍ଷା ହେଲା ଭିଦି ଗଲି ତାପରେ ଫୁଣି ଆସିକି ଘରେ ଥିଲି ଏଇ ପୁଣି ବକନ୍ ବାପାଙ୍କୁ ଛାଡିବାକୁ ଯାଇଥିଲି ଠିକି ସେ ଯିବେ ସିଆଡେ ତ।
ହୁଁ।
ଛାଡିକି ଆସି ଏଇ ଓଦା ହେଇଥିଲି ଆସିଲି ଏଇନା ହେଇ ଅଛି ଆଉ।
ଗାଧୁଅ ପାଧୁଅ କରୁନୁ ଆଉ କଣ ଗଦେଇବୁ ତୁ ତ ଏତେ ଥର ଗାଧେଇସା
ନା ମୁଁ ଗାଧେଇ ପଇଲି ନା ଆସିକି ସାଙ୍ଗେ ଗାଧେଇ ପଇଲି ନା ଗାଧେଇକି ଖାଇଦେଲି ସାଙ୍ଗେ ସାଙ୍ଗେ।
ହୁଁ। ନା ଓଦା ହୋଉଚୁ ଟିକେ ଦେଖିକି ପାଣି ଫାଣି ଟିକେ ଦେଖିକି କାହିଁକି ନା ବ ବର୍ଷା ଦିନ ସବୁବେଳେ ତୁ ଓଦା ହୋଉଚୁ ବିଲକୁ ଯାଉଚୁ ତୋର କାମଟା ଯାହା ହେଲେ ଆ
କଣ କରିବା ହେଇନି ମତେ ଯୋଉ ଯିଏ ଯେତେବେଳେ ହବ ପୁରା ଜୋରରେ ହବ ଆଉ।
ହୁଁ।
ଆଜି ଗୋଟେ ବାହାଘରଆ ଅଛି। ଘର ଆଗରେ।
କାହାର?
ଏଇ ଆମ ଯୋଉ ହରିଆ ତା ଭଉଣୀ ଚିହ୍ନିଚୁ?
ଓହୋ ହଁ ହଁ।
ହଁ ସେଇ ତାରି ଆଜି ହୋଉଛି ଆଉ। ମନ୍ଦିରରେ ଆଉ। ଆମରି ମନ୍ଦିର? ଆମ ମନ୍ଦିର ଏଇ କ୍ଲବ ସାମ୍ନା ରେ ଅଛି ଚାଲିଚି ରୋଷେଇବାସ ତାଙ୍କର ଆଉ।
ଆଉ କଣ ହେଲା ପୁଣି ପଢାପଢି କଥା ନିଟ୍ ରେଜାଲ୍ଟ ବାହାରିଲା?
ରେଜଲ୍ଟ ବାହାରିନି ଆଉ। ବାହାରିନି କଣ ଦେଖାଯାଏ? ହେରା ଆସିଲେ ବି ମୁଁ ଦେଖୁନି ଜାଣିସୁଣି ମତେ ଦେଖିଲେ ଭାରି ବାଧୁଛି।
ମୋର ପନ୍ଦର ତାରିଖ ଆଉ ଗୋଟେ ଏକ୍ସାମ୍ ଅଛି ପନ୍ଦର ନା ଷୋଳରେ ଆସିନି ନୋଟିସ୍ ସେଟା। ହଁ ସେଇଟା ଦିଏ ଓୟୁଏଟି ହଁ ଦେଇକି ଆସିଥିଲି।
ହୁଁ ଏବେ କୋଉଠି ଘରକୁ ଆଇଲୁ କି।
ଘରେ।
ନା ନା ସେତେବେଳେ ବାହାରେ ଥିଲେ ଏବେ ଘରକୁ ଆଇଲି ନେଟ୍‌ୱର୍କ ଟିକେ ସ୍ଲୋ ହେଲା ବୋଧେ।
ନା ନା ନା ମୁଁ ବାହାରେ ବାହାରେ ଅଛି ବାହାରେ ଅଛି।
ଓହୋ।
ଏକରୁ ସେକୁରୁ ଚାଲିକି ଯାଉଥିଲି ତ ସେଇଥିପାଇଁ ଟିକେ ହେଇଥିବ।
ହୁଁ ଓହୋ।
ଆରେ ଏଠି ଗୋଟେ ନିହାତି ହେଲା ଟାୱାର। ଏ ଦରକାର ଏଟି ମାନେ ନା ସେ ବହୁତ ଦୂରରେ ଏଠି ନାହିଁ ଆଖ ପାଖରେ।
ହୋଉ।
ଟାୱାର ଟିକେ ପ୍ରୋବ୍ଲେମ୍ ହୋଉଚି ଆଉ।
ଓହୋ। ହେଇ ଗାଧେଇ ପାଧେଇ କଣ ଗାଧେଇ ପାଧେଇ କଣ ଏମିତି ପୋଛି ପୋଛା ହେଇକି ଟିକେ ବୋଉ କରିଥିଲା ଏଇ ଚୁଡ଼ା ସନ୍ତୁଳା ଟିକେ ଖାଇଥିଲି।
ହୁଁ ହୁଁ ହୁଁ ଚୁଡ଼ା ସନ୍ତୁଳା ଖାଇଥିଲୁ।
ହଁ। ଆଉ କଣ ପଖାଳ ତ ଆଉ ଖାଉନୁ କଲେଜ ଆଉ ଯାଇନୁ କହ। ଆମର ମେସ୍ ନା ନା ସେଇପା କହୁଛି ଆମର ମେସେଜ ଆସିଛି କି ଆମର କୋର୍ସ ସରିଯାଇଛି ହେଲା ସେଇଆକୁ ମେସେଜ ଆସିଛି ଆଉ ତମର କ୍ଲାସ କିଛି ନାହିଁ।
ହୁଁ।
ଆଉ ତମର କିଛି କ୍ଲାସ ନାଇଁ ହବ ଖାଲି ଗୋଟେ ଦିଟା ଡାଉ କ୍ଲାରିଂ କ୍ଲାସ ହବ ସେତିକି ବାସ ଆଉ।
ତମର ଫାଷ୍ଟ ଇୟର ସରିଛି ନା ସେକେଣ୍ଡ ଇଅର ମାନେ ହୋଲ୍ କୋର୍ସ ସରିଯାଇଛି?
ନା ନା ଫାଷ୍ଟ ଇୟର ସେକେଣ୍ଡ ସେମିଷ୍ଟର ର କୋର୍ସ ସରିଛି।
ଓ ହୋ
କଣ ସେଇ କମ୍ପ୍ୟୁଟର ଲାଇନ ଆଉ ଏଇ କମ୍ପାନୀଫମ୍ପାନୀ ଆ କ କମ୍ପାନୀ ସେକ୍ଟର ରେ କଣଏଇ କମ୍ପ୍ୟୁଟର ଲାଇନ ରେ ଆଉ।
କମ୍ପାନୀ ସେକ୍ଟର କମ୍ପ୍ୟୁଟର ଲାଇନ୍ ନା
ହଁ। କଣ ପୁଳା ପୁଳା ତ କମ୍ପ୍ୟୁଟର ସାଇନ୍ସ ପିଲା। ଆଡେ ଏ ବି ହଁ ଆଡେ ଏଆଇ ବି ସବୁ କଲେଣି। ଆଉ କଣ? ହୁଁ।
ଆଉ
ତୁ ତ ମେଡିକାଲ ଲାଇନରେ ପସିଛୁ ହଁ ମେଡିକାଲ ଲାଇନରେ ଟିକେ
କଣ ମେଡିକାଲ ଲାଇନ ମତେ କହ ମତେ ଗୋଟେ କଥା କହ ମେଡିକାଲ ଲାଇନ ଯୋଉ କହିଲୁ ମୁଁ ବାଇଶି ଲକ୍ଷ ପିଲା ଭିତରେ ପଚାଶ ହଜାର ସିଟ ମୁଁ ପାଇବି? ତୁ ଗୋଟେ ତୁ ନିଜେକହ ଭାଇ।
ଆ ସେଟା ନିଟ୍ ନଉ ଯାହାହଲେ ତମର ନର୍ସିଂ ଫର୍ସିଂ ଅଛି ନା ନାଇଁ। ଡି ଫାର୍ମା ବି ଫାର୍ମା ସବୁ ଅଛି।
ଡ଼ି ଫାର୍ମା କରିକି ବସିବା ଅପେକ୍ଷା ନର୍ସିଂ କରିଦବୁ ଭଲ ହେଲା। ଯୋଉ କରିଦଉନାହାନ୍ତି ବି ଫାର୍ମା ଖାଲି ଗୋଟେ ସାର୍ଟିଫିକେଟ ପାଇ ଯାଉଛନ୍ତି ବି ଫାର୍ମା ର। ଏ ଦୋକାନ ଖୋଲିକି ବସିବୁ, କିଛି ଲାଭ ନାହିଁ ସେଥିରେ ଗଦା ଗଦା ଅଛନ୍ତି। ହେଲା।
ହଁ ନା ତୁ ନହେଲେ ସେ ଯୋଉ ଆର୍ମିର ଡି ଫାର୍ମା କରିଦଉନୁ।
ଡିସ୍କ ସେଗୁଡା ମାନେ କଣ କହିଲୁ ଆର୍ମି ର ଯୋଉ ଡି ଫାର୍ମା ଫାର୍ମା କହୁଛୁ। ସେଗୁଡା ମାନେ ପିଚ୍ ଟେବୁଲ ଜ ହବ ବାକି ମାନେ କଣ କହିଲୁ ଜଉଟା ପାଇଁ ଟିକେ ଅଧିକ କମ୍ କମ୍ପିଟିଟିଭ୍ ଦରକାର କମ୍ପିଟିସନ୍ ଟିଏ ଦାହେରେ ହେଲା। ତାର ସିଏ କମ୍ କମ୍ପିଟିସନ ଅଧିକ ଆଉ ଏମିତିରେ ବି ମୁଁ ଦେବି ହେଲଥ୍ ହଁ ମୁଁ ହେଲଥରେ ଏ ନା ମୁଁ ଦେଖେ ଦୌଡା ଦୌଡି କିଛି କରୁନି ହେଲଥ ମୁଁ ଏବେ ପକେଇବି। ପାଇବା ଟା କଷ୍ଟ ବୁଝଛୁ ତ, ଆର୍ମି ଲାଇନ ଯଉ ତୁ ଆର୍ମି ଲାଇନ ଯୋଉ ପୋଷ୍ଟରେ ବି ଯା ତତେ ନିହାତିିି ହେଲଥ ଫିଜିକାଲ୍ ଦରକାର।
ହଁ।
ସେଇଟା ଟିକେ ଅସୁବିଧା ହେଇଯିବ ଆଉ ଫିଜିକାଲ ନହେଲେ ପୁଣି ବୁଝୁଛୁ ନା।
ହୁଁ।
ତୁ ନ ହେଲେ ଦେଖେ ଶୁଣୁ ହ୍ୟାଲୋ ମୁଁ ଭାବୁଥିଲି ତୋତେ କହିଥାନ୍ତି ତୁ ଆର୍ମି ଫାର୍ମି ଲାଇନରେ ପଳା ବୋଲି। ଆଲା
ହୁଁ ଆର୍ମି ଫାର୍ମି ଲାଇନ ଯାଇଥାନ୍ତି ସେ ମୁଁ ତ ଯାଇଥାନ୍ତି ନା ମୋର
ମୋର ତ ସେଇଟା
ଗୋଡ ଟା ଖରାପ ହେଲା ଆଉ ସେ ଭଗବାନ ଯାହା କରିବ ଆଉ କଣ କରିବା।
ହୁଁ।
ଏ ଜବ୍ କଥା ଆଜିକାଲି ଆଉ କିଛି ମାନେ କହି ହଉନି ଷ୍ଟେବୁଲ୍ ଜଵ୍ ମିଳୁନି କିଛି। ପ୍ରାଇଭେଟ ଜବ୍ କରିବୁ କୁଆଡେ କିଛି ମାନେ କହନା। ଆଉ?
ହଁ
ହଉ ଆଜି ସୋମବାରେ ହାଟ ନା।
ହୁଁ ହରିପୁରୁ। ଆଉ ମାମୁଁ ସ୍କୁଲ ଯାଇଚନ୍ତି?
ହଁ ସ୍କୁଲ ପଳେଇଲେଣି। ମୁଁ ପା ହେଇ କାଲି ଦେଖୁଚୁ ଜହ୍ନି ତୋଳିଥିଲି ଜହ୍ନି କଣ ହେଲା କହିଲୁ ବାର ଏଇଠି ମାର୍କେଟରେ ଦଶ ଟଙ୍କା କିଲୋ କରିଦେଲେ। ମୁଁ କହିଲି କାଇଁ ଭାଇ ମୁଁ ପରିଶ୍ରମର ଫଳ ଟଙ୍କା ଟେ ପାଇମିନେଇଁ।
ଆଉ କଣ ହେଲା ତ
ଗଲା ମୁଁ ତାକୁ କଣ କଲି କହିଲୁ ଅଜାଙ୍କୁ ଫୋନ କରିକି ମାମୁଁ ଘରକୁ ନେଇକି ପଳେଇଲିି ଆଉ।
ହଁ।
ସେଠି ତିରିଶ ଟଙ୍କା ନେଖାଏ ଯିବ ତିରିଶ ଟଙ୍କା ପଚିଶ ତିରିଶ ଯିବ। ମୁଁ କାହିଁ ଏ ଟିେ ହତାସିଆ ଭଳିଆ ଦଶ ଟଙ୍କାରେ ଦେବି ଆ
ଦଶ ଟଙ୍କା ଅଳିଆ ଦଶ ଟଙ୍କାରେ ଅଳିଆ।
ହଁ ହଁ କଣ ମାନେ ଗୋଟେ କହନ ତୁ ମାନେ ଖା ମାନେ ଉଠିବନି ତୋର ଦଶ କିଲୋ ବି ତୁ ଦେଲୁ ତୋର ମାନେ ପଇସା ଆବ ଉଠିବନି କହିବାକୁ ଗଲେ।
ହଁ।
ନାଇ ଦେଇଦେଲି ସେଇଠି ବି
ଓହୋ ତୁ କଣ ଯାଇକି ଦେଇକି ଆସିଲୁ?
ହଁ ଦେଇକି ଯାଇଥିଲି ପୁଣି ସିଆଡୁ ସିଆଡୁ କଟକ ଯାଇଥିଲି।
ଓ ହୋ।
କଟକ ଯାଇଥିଲି ମାମୁଙ୍କ ପାଖକୁ ଆଣିବାକୁ ଆ ସେ ଆଇଲାନି ପଳେଇ ଆଇଲୁ ଆଉ।
ହଁ।
ଦେଇଦେଲି ସେ ସେ ଆଜି ସୋମବାର ହାଟ ତାଙ୍କର ସେଠି ବିକିଥିବେ ଆଉ ମୁସଲମାନ ଗୁଡା ନା।
ଓହୋ ନା ନା ତୁ ବେପାରୀ ଦେଲୁ ନା କାହାକୁ ଦେଲୁ?
ନା ମୁଁ ଅଜାଙ୍କୁ ଦେଇଦେଲି ଅ ଆରେ ମୁଁ ସେଠି କଣ ବେପାରୀ ଜାଣିଚି କାହାକୁ?
ନା ନା ମାମୁଁ ଘର ଜାଣିଥିବେ ନା ହଁ।
ଅଜା ଜାଣିଥିବେ ଅଜା ତ ମୁଁ ଅଜାଙ୍କୁ ଦେଇଦେଲି ଆଉ ଅଜା ତାଙ୍କର ସେ ବେପାରୀ କାକୁ ଦେବେ ଆଉ। କି ନିଜେ ଠିଆ ହେଇକ ଯଦି ଖୁଚୁରା ବିକିଦେବେ ଆହୁରି ଭଲ ଅଧିକା ରେଟ ରେ ବିକିବୁ। ହେଲା କାହିଁ କହିଲୁ ଆଜି ଯୋଉ ବଜାର ଅଛି ସେଠି ଯୋଉ ମୁସଲମାନ ଗୁଡା ସେମାନେ ତାଙ୍କର ପାନ୍ତିନେ ନା ରେ ଜିନିଷ ତାଙ୍କ ପାଇଁ। ତାଙ୍କ ପାଇଁ ମାନେ ତାଙ୍କ ଏରିଆ ରେ ସେଟା ରେ
ଓୁଁ ହୁ।
ହୁଏ ଆଉ କିଛି
ହଁ
ଆଉ ମେଡ଼ିସିନ୍ କଁ ମେଡ଼ିସିନ୍ ଖାଉଚୁ କହିଲୁ?
ଆଉ ଏ ଗାଡା ହେରିଆ ଆସି ଗାହାନ୍ତି?
ନାଁ ରାଜା ଆସିନି ଆଉ ସିଏ ଆଉ ଆସି ତିନି ଏବେ ଆଉ ଆସିନି ସିଏ ଆଉ।
ଉଁ ହ ହ ଆଉ ଚୁଗୁଲ ଫୁଗୁଲୁ?
ହଁ ସିଏ ଅଛନ୍ତି ଗାଁରେ ବୁଲୁଚନ୍ତି ଆଉ।
ସିପୁ ସିପୁ ଗାଲି କ ହ ମେଡ଼ିସିନ୍ ଆଣିଥି ଖାଇଥିଲି। କି ମୁଁ ଆଉ ଦେଖେ ଛିପୁ କାଲ୍ହୁଁ କଲ କଲା ମତେ କହିଲେ ଆଉ ଭାଇ କ
ହାଲୋ।
କଁ କହିଲୁ କହିଲୁ।
ନାଁ ମୁଁ କିଛି କହିନି ତୁ କହ।
ନାଁ କଁ ଅଟେ କହିଲୁ ମେଡ଼ିସିନ୍ ଦେଖେଇ ଖାଇଲୁ?
ମୁଁ କହିଲି ମେଡ଼ିସିନ୍ ଟା କଣ ଆଣିଥିଲୁ? ଏଇଟା ପଚାରୁଥିଲି ଆଉ। କ୍ରୋସିନ୍ ଗୋଟେ ନେଇ ଆସିବୁ କ୍ରୋସିନ୍ ସିକ୍ସ ଫାଇପ୍ ଜିରୋ। ହେଲା ତାର ଛଅ ତା ଦେଇଥିବ ତିନ୍ ତିିନ ଦିନି ଛଅଟା ଦେଇ ଥିବ ତିନି ଦିନ କଣ୍ଟିନ୍ୟୁ କରିଦବୁ କାଟିଦବ ପୁରା ଥଣ୍ଡା ସହ ଗୋଡ଼ ହାତ ବିନ୍ଧା ଘୋଳା ବିନ୍ଧା ସବୁ କାଟିଯିବ। ହଁ ପା ହେୟା
ଆଉ ଯୋଉ କଣ ସ ସିପୁ କାଲି କଲ କଲା ହେଁ ମତେ କହିଲା ଆଉ ଭାଇ କଣ କରୁଚ? ମୁଁ କହିଲି ଆଉ ନାଁ ଏଇ ବସଚି ଆଉ କହିଲା ଆଉ କ ଏ ସେ ଗୋଟେ କାମ କରିବାକୁ ମୋତେ କହୁଥିଲା ହେଲା ନେଟୱାର ମାର୍କେଟିଙ୍ଗ। ହେଲା ମୁଁ କହିଲି ନାଁ ନାଁ ହଁ। ମୁଁ କହିଲି ନାଁ ଭାଇ ସେଥିରେ ପସିବାର ନାହିଁ କହିଲା ତମ ସାଙ୍ଗ କିଏ ପଶଚାନ୍ତ କହୁଥୁଲ। ମୁଁ କହିଲି ନାଁ ନାଁ କେହି ପଶିବେନି। କହିଲା ଇଉ ମୁଁ ତତେ ଦି ମିଣ୍ଟି ଛାଡିି଼କି କଲ୍ କରୁଚି ଆଉ କଲାନେଇ କଲ। ସେ ଅଟେ ଅଛି ଆଉ କହିବି କଣ?
ଠି କରୁଥୁଲା ଆଗ।
ହଁ ଅଛି ଗୋଟେ ଯା
ଶିଳ୍ପ ବାବୁ ବୁଝିଚନ୍ତି ତାହେଲେ କୋଉଠି ଆଉ।
ହଁ ବେ ଏବେ ଡେଲି କାଲି ଯାଇଥିଲି ହେଇ ଜାରକା ଦେଇକି ଆଇଲି ଫୁଣି ଏଇନା ଯାଇଥିଲି ବ କୁନାପାଙ୍କୁ ଛାଡ଼ିବାକୁ ଜାରକା।
ଆଉ କନ୍ କରିବା? ହୁଁ ଜାରକା ଖାଲି ଯାଉଚି ଆଉ କଣ ଜାରକାରେ କଣ କାମ ଓ ଜାରକାରେ ଆଉ କିଛି କାମ ବି ଏତେ ନାହିଁ।